ଓ।
ହ୍ୟାଲୋ ଶୁଭୁଚି?
ଶଭିଲା ହୁଁ ଶୁବ
ହଁ ହଁ ଶୁଭୁଚି କୁହ କଣ କହୁଥିଲ?
ହୁଁ ହୁଁ ସେଇ ଏବେ ଦରକାର ନାହିଁ ତା ଦେହେରେ ଜା ଯୋଉ ସେଇଟା ପାଇଁ ଗୋଟେ ପୁରୀ ତମ ଠାରୁ ପାଖ ନା ପୁରୀ କେବେ ରଥଯାତ୍ରାରେ ଯାଇଚ?
ପୁରୀ ନା। ରଥଯାତ୍ରା ଟାଇମ୍ ରେ ଯାଇନି ଭିଡ ବହୁତ ପାଇଁ ବାବା ନିଅନ୍ତି ବାବା ଯାନ୍ତି ବର୍ଷ ସବୁ ବର୍ଷ ବାବା ଯାଆନ୍ତି। କିନ୍ତୁ ଏକା ଯାଆନ୍ତି। ଆମ ମାନଙ୍କୁ ଭିଡ ଏତେ ଯେ
ହଁ ଭିଡ଼।
ତମେ ଯାଅ
ନା ମୁଁ ତ ଯାଏନା ପଚାରିଲି ଆଜି ଏବେ। ମାନେ ଅଛେ ନା ମୁଁ କହିଲି କାଳେ ଯାଉଥିବ ସେ
ହଁ ଏବେ ତ ଦେବସ୍ନାନ ପୂର୍ଣ୍ଣିମା ଦିନ ବି ଏତେ ଭିଡ ହେଇଥିଲା ଯେ। ମୁଁ ମୋବାଇଲ ରିଲ୍ସ ଫିଲ୍ସରେ ମୁଁଦେଖିଥିଲି ଏତେ ଭିଡ ହେଇଥିଲା।
ହୁଁ, ଆମେ ଥରେ ମେସ୍ ରୁ ସାଙ୍ଗମାନେ ଆମେ ପଳେଇଥିଲୁ ପୁରୀ,
ହଁ ମାନେ କଣ ରଥଯାତ୍ରା ଟାଇମ୍ ରେ ନା ଅଲଗା ଟାଇମ୍ ରେ,
ନା ନା ଅଲଗା ଏଇ ଜୁଲାଇ ଅଗଷ୍ଟ, ଏକ୍ ଯାମ୍ ସରିଲା ତାପର ଦିନ
ହଁ ହଁ, ଆମେ ବି ଯାଇଥିଲୁ ଏବେ ଏଇ ଜୁନ୍ ମାସରେ ଯାଇଥିଲୁ। ହେଇଗଲାଣି ମାସେ ପାଖାପାଖି ହେଇଗଲାଣିିଁ ଯାଇଥିଲୁ।
ଏଇ ବର୍ଷ ତ ଯାଇନି ଆର ବର୍ଷ କଥର ଦିଥର ମାନେ ସେଇ ବୋଧେ ଏପ୍ରିଲ ମାସ ଯାଇଥିଲି ଏକ୍ଜାମ ସରିଲା ଯୋଉ ସେମିଷ୍ଟାର ସରିଲା ଯାଇଥିଲୁ ପୁଣି ସଇରାବର୍ଷ ସେମିଷ୍ଟାର୍ ରେ ଅଗଷ୍ଟ କୁ ପୁଣି ଗଲି
ହଁ ସିଏ ତ ସାଙ୍ଗମାନଙ୍କ ସାଥି ହେଇ ତ ସିଆଡୁକୁ ଗଲେ ଆଉ ପଳେଇବ ଆଉ।
ହୁଁ।
କେତେ ଜଣ ତମେ ରୁମ୍ ରେ ରୁହ?
ଆମେ ରୁମରେ ଚାରି ଜଣ ଆମର ଥିଲା ଚାରି ଜଣ ଆମେ ବିଶିଏ ପିଲା ହିଁ ଥିଲୁ। ଆଉ ଗୋଟେ ବିଶୀଏ ପିଲା ଥିଲା ଆମ ରୁମ୍ ପାଖରେ ଆଉ ପାଞ୍ଚ ଜଣ ଆମେ ଥିଲୁ
ହଁ ମାନେ ରୋଷେଇ କ ଣସବୁ ସାଙ୍ଗ ମାନେ ନା
ନା ନା ରୋଷେଇ ନୁହେଁ। କିଣିକି ହୋଟେଲ ରୁ ଆଣୁ ଯେତେବେଳେ ଯୋଉଠୁ ହେଲା ମଗାଉ ସେମିତି କିଛି ଗୋଟେ ଜାଗାରୁ ରଖୁନା
ହଁ ହଁ
ଏମିତି ତ ସବୁବେଳେ ଭାତ ମାତ ଖାଇବା ପାଇଁ ଇଚ୍ଛା ହଉନି କେତେବେଳେ ରୁଟି ବେଳେ ବଳେ କେତେବେଳେ ଖାଇଦଉ,
ହଁ,
ଜଳେତ ସବୁବେଳେ ବି ରୁଟିିବ ଇଚ୍ଛା ହୁଏ ନା କେତେବେଳେ ବରା ମରା ଯା ବିି ଚାଉମିନ ରୋଲ ଯାହା ବି ଇଚ୍ଛା ହୁଏ। ଯେତେବେଳେ ସେଆ ଖାଇଦଉ କାହିଁକି ନା ସବୁବେଳେ ମିଲ୍ ହେଲେ। ସିଏ ବେକାର୍ ଟାରେ ପଇସା ନେବେ ମାନେ। ଆମେ ଖାଉନଥିଲୁ ଭାତ ରୁଟି ସବୁବେଳେ ସେଥିପାଇଁ ଅଲଗା ଅଲଗା ମଗଉ
ହଁ,
ବେଳେ ବେଳେ ବହୁତ ହଇରାଣ ହେଇଯାଉ ଏ ଯୋଉ ଗ୍ୟାସ ଇଏ ହେଲାନି ବନ୍ଦ ହେଲା।
ହଁ
ହୋଟେଲ୍ ରେ ଟୋଟାଲି ଖାଇବା କଲେନି ସେଇ ଟାଇମ୍ ରେ ହଇରାଣ ହେଇ ଯାଉ।
ହଁ ତାପରେ ତମେ କଣ ଘରକୁ ପଳେଇ ଆସିଲ ନା କଣ କଲ?
ନା ଘରକୁ ନୁହେଁ ଗୋଟେ ଗୋଟେ ଦିନ ତକ୍ ବି ଆମେ ମାନେ ଖାଇନୁ ଗୋଟେ ଗୋଟେ ଦିନ୍ ବିରିୟାନୀ ଖାଲି ଯୋଉମାନେ ବିରିୟାନୀ କରନ୍ତି ସେମାନେ ଖୋଲିଥାନ୍ତି ଆଣିକି ଦିଅନ୍ତି ଆଉ ଗୋଟେ ଗୋଟେ ଦିନ୍ ସେମିତି ରହିଯାଉ ତାପରେ ଯାଇକି ସେଇଠି ଜଣେ ଆଣ୍ଟି ଅଛନ୍ତି ତାଙ୍କ କହୁ ସେ ରୁଟି ମୁଟି କରି କି ଦିଅନ୍ତି ହ
ମାନେ ସେତ ସେଇ ଟାଇମରେ ମାନେ ଯାହା ଥିବ ଘରେ କିଛି ବି ରୁମରେ ବିସ୍କିଟ୍ କି ଇଏ ସେଇଆ ଖାଇବାକୁ ପଡ଼ିବ।
ହଁ ଆଉ ଏକରେ ଖରା ବି ସେ ଟାଇମରେ ଅଧିକ ଏତେ ହଉଥିଲା କି ମାନେ ଇଚ୍ଛା ହଉନଥିଲା ଭାତ ବି ହାପେ ମାନେ ଏମତି ନର୍ମାଲ ଜିନିଷ ଆଉ କିଛି ଇଚ୍ଛା ହୁଏ ନା ଆଉ ଆଡଜଷ୍ଟ କରିଜ ଭୋକ ହେଲେ କରେ। ତାପରେ ସଜବେଳେ ହେଲା ମାନେ ସେ ଆଣ୍ଟିଙ୍କୁ କୋଉ ପିଠା କିି ରୁଟି ଭଜା ମାନେ ଆଳୁ ଭଜା କରିକି ଦିଅନ୍ତି ଖାଇଦବ ଆଉ।
ହଁ ଆଣ୍ଟି ମାନେ କିଏ? ତମ ରୁମ୍ ର ଇଏ ନା।
ସିଏ ନୁହେଁ ମାନେ ଆଉ ଜଣେ ଘର ପାଖରେ ସିଏ କରନ୍ତି। ସେ ତାଙ୍କ ସେ ଅଙ୍କଲଙ୍କର ଦୋକାନ ଅଛି ସେ ହୋଟେଲ ମାନେ ହୋଟେଲରେ କରନ୍ତି। ଏମତି ସେଇଠି ମେସ୍ ପାଖରେ ବୋଲି ତାଙ୍କ ଘର ତାଙ୍କୁ କହିଦଉ ଟିକେ କରିବାକୁ। ସେ ଆସି କରିଦିଅନ୍ତି ଆଉ।
ହଁ ହଁ
ସେ ଘରେ କରି ଦେଇ ଦିଅନ୍ତି ଏମିତି ଦି ଚାରି ଜଣଙ୍କ ପାଇଁ ଆଉ।
ହଁ
ମୋ ସାଙ୍ଗ ସିଏ ତାର ତାକୁ ହଁ ତାଙ୍କୁ ଦେଇଦବ ପଇସା।
ହୁଁ
ଆଉ ନହେନେ ଆଉ ଗୋଟେ ସକାଳୁ ଯୋଉଟା ପିଠା ଖାଉ ସେ ଦୋକାନ ବି ବନ୍ଦ ହେଇଯାଇଥିଲା ମାନେ ଏଇ ଯୋଉ ଗ୍ୟାସ୍ ମ୍ୟାସ୍ ପାଇଁ। ସେଇଟା ଖାଇଦଲେ କିଛି ଗୋଟେ ଆଡଜଷ୍ଟ୍ ହେଇଯାଏ ମୋର।
ହଁ ତାପରେ ବି ତ ଗ୍ୟାସ୍ ଇଏ ହେଲା ତାପରେ ବି ସବୁ ରେଟ୍ ବଢେଇଥଦେଲେନି ଗ୍ୟାସ ମାନେ ଇଏ ଖୋଲିଲା ପରେ ସବୁ ଦୋକାନ ସବୁର ଜିନିଷର ସବୁ ଖାଇବାର ରେଟ ବଢ଼ି ଯାଇଛି। ଆମର ତ ଏଇଠି ଯୋଉଠି ଯୋଉଠି ଆମେ ଖାଉ ସବୁ ଷ୍ଟଲରେ ସବୁ ବହୁତ ରେଟ ବଢ଼ିଯାଇଛି।
ହଁ ମୋ ମୋର ବି ରେଟ ବଢ଼ିଲା ସବୁ ହଁ ବିରିୟାନୀ ସବୁ ରେଟ୍ ବଢିଲା। ମାନେ ଗୋଟୁ ଯିବୁ ସଞ୍ଜବେଳେ ଖାଇବା ପାଇଁ ମୋମୋ ଦୋକାନ ବି ଖୋଲି ନଥିବ ଭାରି କଷ୍ଟ ଚା ପିଇକି ଆସିବୁ।
ଅଁ
ମୋ ସାଙ୍ଗ ତାର ସେ ଗାଧବେଳେ ବି କିଛି ମାନିବନି ଇପି, ମ୍ୟାଗି ହଁ ହଁ ମୁଢ଼ି ମିକ୍ସଚର ସେଇଟା କରିକି ଖାଉଁ ପ୍ରାଏ ମତେ ତ ଭୋକ କଲେ ମୁଁ ସେଇଟା ବେଶୀ ଖାଏ।
ହୁଁ
କାଇଁ ନା ମୋମୋ ଖାଇଲେ ମତେ ଟିକେ ଦେହ ଖରାପ ହେଇଯାଏ ଗ୍ୟାସ୍ ମ୍ୟାସ୍ ହେଇଯାଏ ମତେ ସବୁବେଳେ। ସେଇଟା ମତେ ହାଲ୍କା ହୁଏ। ସେଇଟା ନ ହେଲେ ହାପି ବିସ୍କୁଟ ଆଉ ଡ୍ରିମଲାଇଟ ଏଇଟା
ହୁଁ ହୁଁ ଏଇଟ ତ ଏମିତି ମାନେ ରହିବାକୁ ପଡିବ ଆଉ ହଷ୍ଟେଲ୍ ରେ। ଖାଇବା ଗ୍ୟାସ ନ ହେଲେ ଆଉ। ଆଉ
ଏଇଆ
ତମ ସାଙ୍ଗ କଣ ଗୋଟେ କହୁଥିଲ?
ହଁ ସିଏ ତାର ଇପି, ମ୍ୟାଗୀ ତାର ଖରାବେଳେ ବି କରି ଖାଇଦବ।
ହୁଁ ହୁଁ।
ସଖାଳୁ ଉଠିବ ସେ ମାନେ ଡାଇରେକ୍ଟ ଖାଇଦବ ମ୍ୟାଗି ଇପି କରି। ପି ଫୁଣି ଏଇ ଖରାବେଳେ ଖାଇଦବ।
ହଁ ହେଇଚି।
ସିଏ ତାକୁ ଭାତ ଭଲ ଲାଗେନା ସିଏ ତାର ଆରାମ୍ ସେ ସେଗୁଡ଼ା ଖାଇଦବ, ମୁଁ ହେଲେ ମୋର ଡେଲି ଡେଲି ମତେ ବହୁତ କଷ୍ଟ। ମ୍ୟାଗି ଇପି ଡେଲି ଡେଲି ଖାଇ ପାରିବିନି ଏମିତି ଦି ଚାରି ଦିନ ଥରେ ହେଲା
ହଁ ହଁ ସେମିତି ତ ଡେଲି ଯୋଉ ବି ଜିନିଷ ହେଲେ ଡେଲି ଖାଇବାକୁ ତ ଭଲ ହିଁ
ଡେଲି ଗୋଟେ ଜିନିଷ କଦାବି ଖାଇପାରିବନି ମତେ କଷ୍ଟ ସେ ସାଧା ହଉ କି ଯହାବି ହଉ ସବୁବେଳେ ଅଲଗା ତାହେଲେ ଭଲ।
ହଁ।
ହଁ ମ୍ୟାଗି ମ୍ୟାଗିବି ଖାଇଲେ ସବୁବେଳେ ମାନେ ଗ୍ୟାସ୍ ମ୍ୟାସ୍ ହେଇଯାଏ ମତେ ଭଲ ଲାଗେନା ମାନେ ସବୁବେଳେ ଅଲଗା ଅଲଗା ଖାଇଲେ ଭଲ, କେତଳେ ଦହିବରା ହଉ, ପିଠା, ଚାଟ୍, ସବୁବେଳେ
ହଁ ସେ।
ଗୋଟେ ଗୋଟେ ଦିନ ମାନେ ଚାଲିକି ପଳଉ। ହଁ ଚାଲିକି ଯାଉ ମାନେ କେତେ ବାଟ ଚାଲିକି ପଳଉ। ଗୋଟେ କିଲୋମିଟର ଦେଇକି ଅଧିକ ଆହୁରି ମାନେ ସେମିତି ଚାଲି ଚାଲି
ହୁଁ।
ମଞ୍ଚୁରିଆନ୍ ଖାଇବେ ଗୋଟେ ଖାଲି ସୋମବାରିଆ ହୁଏ ଗୋଟେ ଜାଗାରେ ମଞ୍ଚୁରିଆନ୍।
ହଁ।
ସେଠି ବହୁତ ଭଲ ହୁଏ, ସେଇଠି ଖାଲି ପଳଉ ଚାଲି କେତେଥର ଖାଇବା ପାଇଁ।
ହଁ, ହଁ ହଷ୍ଟେଲରେ ରହିଲେ ତ ସେମିତି ଚାଲିକି ହିଁ ସମସ୍ତେ ପ୍ରାୟ ଯାଆନ୍ତି। ମୋ ଦିଦି ବି ଥିଲାବେଳେ ଯେମିତି ଯୋଉଠିକି ମାନେ ପାଖ ଆଖରେ ଯେତିକି ଦର କାର ଯାହା ଆଉ ସେମିତି ତ ଚାଲିକି
ହଁ, ହଁ। ଏବେ ତ ଘରେ ଅଛୁ ଆଉ ନହେଲେ ଡେଲି ଡେଲି ଗୋଟେ ଆଇସ୍କ୍ରିମ୍ ସେଟା ଅଲଗା ମଜା।
ହୁଁ। ମୁଁ ତ ଏବେ ଆଇସ୍କ୍ରିମ୍ ଡକ୍ଟର ତ ଟୋଟାଲି ମନା କରିଥିଲା ଆଇସ୍କ୍ରିମ୍ କୋଲ୍ଡଡ୍ରିଙ୍କ୍ସ୍ ମାନେ କି କିଛି ବି ଟୋଟାଲି ଖାଇବା ପାଇଁକି ମୁଁ ତଥାବି
ହଁ।
ଖରାଦିନ ସାରା ତ ବାବା ଯାହାବି ହେଲେ ଅଫିସରୁ ଆଇଲା ବେଳକୁ ଆଣିକି ଆସିଥିବେ ମୁଁ ଆଉ
ହଁ।
ରହିବିନି ମମି ପାଟିକଲେ ବି ଶୁଣିବିନି। ଖାଇଦେବି, କୋଲ୍ଡଡ୍ରିଙ୍କ୍ସଟା କିନ୍ତୁ ମୁ ପିଉନେଇ, କୋଲ୍ଡଡ୍ରିଙ୍କ୍ସଟା କେବଳ ପିଉନି ଟିକେ। ଇଏ ରହୁଛି ନହଲେ ନାଇଁ ଆଇସ୍କ୍ରିମଟା ଆଉ ରହି ହଉନି ମୁଁ ଖାଇଦଉଛି।
ହୁଁ ଆଇସ୍କ୍ରିମଟା ନିହାତି ଦରକାର ମୋର ବି ସେଇଟା। କୋଲଡ୍ରିଙ୍କ୍ସ ଚଳିବ ମଝିରେ କୋଲଡ୍ରଙ୍କ୍ସବି ଛାଡି ଦଉଥିଲି ମାନେ ମିଠା ବି ଅଲଗା ବେଳେବେଳେ ବହୁତ ତ ଖାଏ ବେଳେବେଳେ ବି ଇଚ୍ଛା ହୁଏନା ଛାଡିଦିଏ, ହେଲେ ଆଇସ୍କ୍ରିମଟା ନିହାତି ଦରକାର।
ହଁ।
ବେଶୀ ଥଣ୍ଡା ହେଲେ ବି ଆହୁରି ବେଶୀ ଇଚ୍ଛା ଆଉ।
ହଁ ମିଠା ଜିନିଷବି ମାନେ ଅଧିକ ଯୋଉଟା ମିଠା ଜିନିଷବି ପ୍ରା ପ୍ରାୟ ଟାଇମ୍ ଖାଇବା ପାଇଁକି ଇଚ୍ଛା ହୁଏନି।
ହ।
ଟିକେ ଅଧିକ ଖାଇଦେଲେ ଦେହ ବୁଲେଇବ।
ହୁଁ। ବେଳେ ବେଳେ ରାତିରେ ଶୋଇଲା ବେଳେ ଚକୋଲେଟେ ବି ଦରକାରପଡିବ, ଚକୋଲେଟ୍ ଆଇସ୍କ୍ରିମ୍ ।
ହଁ ହଁ ଯାହା କହିଲ। ମୋ ଦିଦି ତ ପ୍ରାୟ ଟାଇମ୍ ମାନେ ଆସିଲା ବେଳକୁ ଏ ମାନେ ସବୁବେଳେ ଯୋଉ ଶନିବାର ରବାର ଛୁଟ୍ ସେ ତାର ଆସେ ଚକୋଲେଟକୁ ଏ ଚିପ୍ସ୍ ଏତେ ଆଣିଥିବ ଆଁ ସେ ମାନେ ତାପର ସପ୍ତାହକୁ ଆସିଲା ଯାଏ ବି ସେ ଥିବ ଏତେ ସାରା ଆଣିକି ଆସିଥିବ ଏକାଥରେ।
ହୁଁ।
ହୁଁ। ସିଏ ତ ଯେମିତି ସେ ଭୁବନେଶ୍ୱରୁ ଆସି କଟକ ଷ୍ଟାଣ୍ଡରେ ଓଲ୍ହେଇବ ସି ଯେମତି କହିବ ମୁଁ ଷ୍ଟାଣ୍ଡ ଟାକୁ ଉଠେଇ ନେଇଯିବି। ମୁଁ ଦିଦି ତାକୁ ତା ସହିତ ମୁଁ ଯଦି ଆମେ ଆସିଥିବୁ ମୁଁ କହିବି କଣ୍ ତୁ ଷ୍ଟାଣ୍ଡ ଟାକୁ ଉଠେଇକ ନେଇଯିବୁ ନା କଣ। ସିଏ ତାର ତାର ଖାଇବାର ଦି ମୋ ଦିଦିର ସେ ଯାହା କରୁ ହଁ ମାନେ ତାର ପି ଯୋଉ ଚାକିରି କରିଚି ତାର ରୋଜ ଖା ଲଗେଇବା ପିନ୍ଧିବାରେ କିଛି ଦରକାର ନାହିଁ ତାର କେବଳ ଖାଇବା, ଖାଇବାଟା ହଉଚି ଇମ୍ପୋର୍ଟାଣ୍ଟ ଆଉ ତାପରେ ଯାହା ହଉଚି ହଉ।
ସେଇଟା ଶକୁନସ୍ ଖାଇବାଟା ହେଲେ ତ ସଇଲା ଆଉ।
ହଁ। ମ୍ ଆଉ କଣ ଏବେ କଥା ହେଇ ସାଇଲା ପରେ ଖାଇବ ପିଇବ ନା କଣ?
ହଁ ଜଷ୍ଟ୍ ଏବେ ଖାଇବୁ ଆଉ ଟିକେ ପରେ ଆଉ। ଖାଇ ଦେଇକି ଫୁଣି ଫୋନ୍ ଟିକେ ଟିପି ଦେଇକି ସଇଲା ଶୋଇବୁ ଆଉ।
ହଁ କଁ ଇନଷ୍ଟା ଫିନଷ୍ଟା ରିଲ୍ସ୍ ଫିଲ୍ସ୍ ଦେଖ ନା କଣ?
ହଁ ସେଇ ଇନଷ୍ଟା ଆଉ ଆଉ କଣ? ବେଳେବେଳେ ୟୁଟ୍ୟୁବୁ ନହେଲେ ଏବେ ତ ଇନଷ୍ଟାଟା ହେଇଗଲାଣି ଏବେ ଇନଷ୍ଟା ସବୁ।
ହଁ ମୁଁ ତ ସଖାଳୁ ଉ-ଉଠୁଥିଲି ଜଲ୍ଦି ଆଗୁରୁ ଏବେ ଉଠୁନି ସଖାଳୁ ଉଠିଲା ବେଳୁକୁ ଛିଙ୍କ ପଡୁଚି। ମୁଁ ସେଇଥିପାଇଁ ଆଠେଟା ପରେ ଯାଇ ଉଠୁଚି। ଆଁ ଆଜ୍ ନିଦ ଭାଙ୍ଗିଲେ ବି ମୁଁ ସେଠି ଖ ଖଟରେ ପଡିକି ରହିବି ଜମା ବାହାରକୁ ଯାଏନି। ନହେଲେ ନାଇଁ ଛିଙ୍କ ପଡିବ ଯେ ଆଉ ରହିପାରିବିନି।
ହୁଁ। ତମର କେତେବେଳେ ଖାଇବା ପିଇବା ହୁଏ ଦଶଟା।
ହଁ ସେଇ ଏଇ ଟାଇମ୍ ନହେନେ ଟିକେ ଦାଦା ଖୁଡି ହେରିକା ସମସ୍ତେ ଥିଲେ ଘରେ ଲେଟ୍ ହେଇଯାଏ ନହେଲେ ନାଇଁ ସମସ୍ତେ ପଳେଇଲା ପରେ ଆମେ ଆଉ କମ୍ ଲୋକ ହେଇଗଲେ ହେଇ ଦଶଟାରେ ହିଁ ଖାଇବା ପିଇବା ହୁଏ ଆଉ।
ହୁଁ ହୁଁ ଭୋକ ହବ ଦଶଟା
ହଁ।
ହଉ
ହଉ ଯାଅ ଖାଇବ ଆଉ ମୁଁ ରଖୁଚି ଆଉ।
ହଁ ହଁ।
ହଁ।
ହୁଁ।